ହ୍ୟାଲୋ?
ହ୍ୟାଲୋ?
କଣ ଏବେ କଣ କରୁଛନ୍ତି କି?
ନାଇଁ ଏଇଠି ଟିକେ ବସିଥିଲି ଆଉ।
ହଁ ଫ୍ରି ଅଛନ୍ତି ତ?
ହଁ ଫ୍ରି ଅଛି।
ହଁ କୁହନ୍ତୁ କଣ କହୁଛନ୍ତି?
ଆଉ ଆପଣ ଏବେ କଣ କରୁଛନ୍ତି?
ହଁ ମୁଁ ବି ଏବେ ଏଠି ବସିଛି କିଛି କାମ ନାହିଁ ତ ବସିଛି ଆଉ। ସେ ତାର
ଆଚ୍ଛା ତ ଆପଣ ସକାଳେ କେତେ ବେଳେ ଉଠନ୍ତି?
ହଁ ତ ମୁଁ ତ ମାନେ ମୋର ସବୁବେଳେ ପ୍ରତିଦିନ ଅଭ୍ୟାସ ତ ମୁଁ ପାଞ୍ଚଟା ପୂର୍ବରୁ ହିଁ ସାଢେ ଚାରିଟାରେ ଉଠିଯାଏ କାରଣ ଆମ ଘରେ ସମସ୍ତେ ହିଁ ଜଲ୍ଦି ଉଠନ୍ତି ତ ମୁଁ ବି ସାଢ଼େ ଚାରିଟାରୁ ଉଠିଯାଏ ଉଠିଲା ପରେ ମାନେ ନିତ୍ୟ କ୍ରମ ମାନେ ଯାହା କରି ସାରିଲା ପରେ ଦାନ୍ତ ଦୁତି ଘଷି ସାରିଲା ପରେ ମୁଁ ଘର ଝାଡୁ କରି ଦିଏ। କରିକି ତାପରେ ମୁଁ ବ୍ରସ୍ କରିକି ସାଙ୍ଗେ ସାଙ୍ଗେ ଗାଧେଇ ବାକୁ ଯାଏ ତ ଗାଧେଇକି ଆସିଲେ ମୋର ଆଗ ଫାଷ୍ଟ ଠାକୁରଙ୍କ ପୂଜା ଟା ମୁଁ କରେ ତୁଳସୀରେ ପାଣି ଦିଏ। ଠାକୁର ପୂଜା କରି ସାରିଲା ପରେ ଠ ତାପରେ ଜଳଖିଆ ତିଆରି କରେ ଯୋଉ ଦିନ ଯାହାବି ଘରେ ସମ ପଚାରେ ଯାହାକୁ ଯୋଉଟା ଭଲ ଲାଗେ ସେଇଟା ସମସ୍ତେ ମାନେ କୁହନ୍ତି ତ ଗୋଟେ ଗୋଟେ କିନ୍ତୁ ଗୋଟେ ଗୋଟେ ପ୍ରକାରରେ ହିଁ ହୁଏ ଆଉ କୋଉ ଦିନ ପରଟା ଆଳୁ ଭଜା ସୁଜି ଉପମା ଏମତି ଆଉ ଇଡଲିି ଘୁଗୁନି ତ ହଁ ତେଲ ଭାଜି ଖାଇବାକୁ ପସନ୍ଦ କରୁନୁ ତ ଘରେ ହିଁ ଯୋଉ ସବୁ ଘରୋଇ ଜିନିଷ କରିକି ଖାଉ ଆଉ ଆପଣ କେତେ ଟାରେ କଣ ଉଠନ୍ତି ସକାଳୁ?
ମୁଁ ବି ସେୟା ସକାଳ ଛଅଟା ଭିତରେ ଉଠିଯାଏ। ତାପରେ ମୁଁ ନିତ୍ୟକ୍ରମ ସାରିକି ବାହାରକୁ ଟିକେ ଚାଲିବାକୁ ଯାଏ ବ୍ୟାୟାମ କରେ। ଜାଣିଥିବ ତ ଆଜିକାଲି ବାହାର ଜିନିଷ ଖାଇକି ଲୋକଙ୍କ ଦେହ କେମିତି ଖରାପ। ହଉଛି ତ ନେବାକୁ ପଡିବ ନା ତ ସେଥିପାଇଁ ମୁଁ ଚାଲିବାକୁ ଯାଏ ବ୍ୟାୟାମ କରେ ସକାଳୁ। ତାପରେ ଆସିକି ମୋର ଯାହା ଜଳଖିଆ ଖାଇବା କଥା। ମୁଁ ନିଜେ ବନେଇକି ଖାଇବା ପରଟା ହେଲା। କି ଉପମା ହେଲା ଓଟସ ହେଲା ମୁଁ ଯାହା ନିଜେ ବନେଇ କି ମୁଁ ଠାକୁର ପୂଜା କରେ। ଆଉ ଆପଣ ହ୍ୟାଲୋ।
ହଁ। ହଁ ମୁଁ ବି ସେମତି ପ୍ରତିଦିନର ତ ସମସ୍ତଙ୍କର ସେମତି ଦୈନନ୍ଦିନ କାମ ଥାଏ ମାନେ ଆମେ ସେଦିନ ସେଇ ସେଇ କାମକୁ ବାରମ୍ବାର ହିଁ କରିଥାଉ। ତ ଯେମିତି ଜଳଖିଆ ଖାଇ ସାରିଲା ପରେ ଆମର ଥାଏ ଯେ ମାନେ ଖରାବେଳ ରୋଷେଇ ଗୋଟେ ଥାଏ ଯେଉଟା ଆମେ ବା ଭାତ ଖାଉ କିଏ କିଏ ରୁଟି ଖାଆନ୍ତି କିନ୍ତୁ ଯେହେତୁ ଆମେ ଆମର ସବୁବେଳେ ଭାତ ହ ଆମର ଗରମ ଭାତ ହେଇଥାଏ ଯୋଉ ଖରାକୁ ଦେଖିକି ପଖାଳ ଭାତ ବି କରୁଛୁ କିଏ ପୋଖାଳ ଖାଉଛନ୍ତି କିଏ ଗରମ ଖାଉଛନ୍ତି ତା ସହିତ ଗରମ ଭାତରେ ଯିଏ ଖାଇବ। ତାଙ୍କ ପାଇଁ ଡାଲମା ଭଜା ଆଉ ପଖାଳ ଖାତରେ ଯୋଉମାନୋନ ଖାଇବେ ତାଙ୍କ ପାଇଁ ତ ନର୍ମାଲି ଯେକୌଣସି ବି ମାନେ ଆଇଟମ କଲେ ବି ଚଳିବ କାରଣ ପଖାଳରେ ତ ଏମିତି କିଛି ନଥାଏ ଯେ ଗୋଟେ କପଲସ ଆଇଟ ପୋଡା ପୋଡି ହଉ ଶାଗ ଭଜା ହଉ ସବୁ କିଛି ଚଳେ। ତ ତାପରେ ତ ଆମେ ଖାଇକି ଯେହେତୁ ଏତେ ବାହାରେ ଏତେ ଜୋର ଖରା ଅଛି ତ ବାହାରେ କିଛି ବି ତ କାମ କରି ହଉନି ତ ଖାଇସାରିଲା ପରେ ହିଁ ଆମେ ଶୋଇପଡୁ ତ ଶୋଇପଡ଼ିଲା ପରେ ପୁଣି ଚାରିଟା ପରେ ଉଠିକି ପୁଣି କାହା ଘର ଝାଡ଼ୁ କାମ ଚାହା ପା ବସନ୍ତି ମୁଁ ତ ଚାହା ପିଏନି କିନ୍ତୁ ଘରେ ଅନ୍ୟମାନୋନ ଯେହେତୁ ଚାହା ପିଅନ୍ତି ସେମାନେ ପିଅନ୍ତି ମୁଁ ଲେମ୍ବୁ ପାଣି ପିଏ ଯେଉଁ ଖରା ହଉଛି ନା ଲେମ୍ବୁ ସରବତ ଦେହ ପାଇଁ ବହୁତ ଭଲ ଆଉ ମୁଁ ତୋରାଣୀ ଖାଲି ତୋରାଣି ବି ପିଇ ଦିଏ ସକାଳୁ ତ ତାପରେ କଣ କରେ ନା ଚାରିଟା ବେଳେ ସେତ ପୁଣି ଝାଡୁ ଏଇ ସନ୍ଧ୍ୟା ସମୟରେ ସନ୍ଧ୍ୟା ଦେଇକି ପ୍ରାର୍ଥନା କରୁ ତାପରେ ଏମିତି ଫାଙ୍କାରେ ବସିକି ଟିଭି ଦେଖୁ ନହେଲେ ନାହିଁ ଘରେ ଗୀତା ପଢୁ ଆଉ ନହେଲେ ସବୁ ଯୋଉ ନିଉଜ କଲେକ୍ଟ କରେ। ଏମିତି କରେ ଆଉ ଆପଣ ଆପଣ କଣ କରନ୍ତି? ତୀ ଖରାବେଳ ଖାଇବାର ରୋଷେଇ
ମୋତେ ଯଦି ସ କଳଖିଆରେ ବି ପଖାଳ ବି ଖାଇଦଉଛି। ଆଜିକାଲି ଯୋଉ ଭଳି ଗରମ ହଉଛି ପଖାଳରେ ଯାହା ହେଲେ ଦହି ପଖାଳ ଆଳୁ ଭର୍ତା ବଡିଚୁରା ଯାହା ହେଲେ ମୁଁ ଖାଇଦଉଛି। ସେଇଆକୁ ମୁଁ ରାତି ଖାଇବ ବି ସେ ତାପରେ ଯାହାବି ଆମ ଘର ଲୋକ ସମସ୍ତ ତେ ପଖାଳ ଖାଉଛନ୍ତି ଏଇ ଖରାବେଳ ଟାଇମରେ ତ ମୋ ମାଆ ଯାହାବି ବନେଇ ଦିଅନ୍ତି ଭଜା ବଡିଚୁରା ହ ଆଳୁ ଟମାଟୋ ପୋଡ଼ିକି ଯାହା ରଖନ୍ତି। ଆମେ ସେଇଆକୁ ଖାଇଦେଉ ତାପରେ ମୁଁ ଟିକିଏ ଯାହା ପଢ଼ାପଢ଼ି କରେ। ଆଉ ଖରା ଗରମ ତ ଯୋଉ ଭଳି ହଉଛି ଘରେ ବି ରହି ହଉନି। ତ ପାଠ ପଢାରେ ବେଶୀ ଗରମରେ ମନ ଲାଗୁନି। ତ ମୁଁ ଖରାବେଳେ ଶୋଇ ପଡେ ଉଠିକି ଯାହା ମୋ ଫୁଲ ଗଛ ଏକା ଲଗେଇଛି ସବୁ ସେଥିରେ ପାଣି ଦିଏ। ମୋ ବଗିଚା ଗୋଟେ ଅଛି ସବୁ ପ୍ର୍ରକାର ଗଛ ଲଗେଇଛି ସେଠି। ଆଉ ତାର ଯତ୍ନ ନିଏ। ଆଉ ତମେ ସନ୍ଧ୍ୟାବେଳେ କଣ ଖାଅ?
ହଁ ସନ୍ଧ୍ୟା ବେଳେ ତ ସେମିତି କିଛି ମାନେ ବେଶୀ ହେଭି ଖାଇବା ଖାଇ ହବନି ମାନେ ବେଶୀ ହାଲକା ଖାଦ୍ୟ ଖାଇବାଟା ହିଁ ଦରକାର କାରଣ ସନ୍ଧ୍ୟା ଖାଇବା ପରେ ବି ଆମେ ରାତିି ଭୋଜନ କରୁ। ଏଥି ଯଦି ଆମେ ବେଶୀ ଖାଇଦଉଛ ତ ସେତେବେଳେ ଆଉ ଖାଇବାକୁ ଇଚ୍ଛା ହୁଏନି। ତ ମୁ ସେମତି ସନ୍ଧ୍ୟାବେଳେ ମୁଁ କିଛି ହାଲକା ଖାଏ ଯେମିତିକି ଆଉ ଆମର ଯୋଉ ଗ୍ରୀନ୍ ସାଲାଡ କରିକି ଖାଏ ନହେଲେ ତା ସହିତ ଯଦି ନ ଘରେ ତାପରେ କ୍ଷୀରର ଗୋଟେ ସେକ୍ କରିକି ପିଏ କଦଳୀ ସେକ୍ ଯୋଉଟା ମାନେ ଯୋଉ ଦିନ ଥାଏ। ତ ସେମତି କିଛି ନାଇଁ ଗୋଟେ ଖାଏ ବୋଲି ଖାଇଦିଏ। ଆଉ ତାପରେ ଆପଣ ଯେମିତି କହିଲେ କି ଆପଣଙ୍କର ଫୁଲ ବଗିଚାଟେ ଅଛି ଆମର ତ ସେମିତି ବଗିଚା ନାହିଁ କିନ୍ତୁ ଆମେ ଛା ଛାତ ଉପରେ ବି ମାନେ କୁଣ୍ଡ ଥୋଇକି ଗଛ ଲଗେଇଛୁ। ବାରିରେ ବି ଗଛ ଲଗେଇଛୁ ଯେମିତି ଫୁଲ ଗଛ ଗୋଲାପ ଗଛ ଟଗର ଗେଣ୍ଡୁ ହରଗଉରା। ତା ସହିତ ଆମେ ରଜନିଗନ୍ଧାର ଗଛ ବି ଲଗେଇଛୁ ମଲ୍ଲି ଗଛ, ଚମ୍ପା ଗଛ ବହୁତ ପ୍ରକାର କାରର ଫୁଲ ଗଛ ଲଗେଇଛୁ ତା ସହିତ ଫଳ ବି ଲଗେଇଛୁ ଯେମିତି ପିଜୁଳି, ଆମ୍ବ କଦଳୀ ଆଉ ସବୁ ଲଗେଇଛୁ ସେଥି ସେଥିରେ ବି ସ ଆମେ କଣ କରୁନା ସକାଳେ ପାଣି ଦେଉଛେ ଯୋଉ ଖ ଗରମ ଯୋଗୁଁ ପୁଣି ଯୋଉ ଖରାରେ ସନ୍ଧ୍ୟା ବେଳକୁ ସେ ପାଣିଟା ପୁରା ଶୁଖି ଯାଉଛି ଗଛ ଶୁଖିଲା ପୁଣି ସନ୍ଧ୍ୟା ବେଳେ ବି ଆଉଥରେ ଖରା ଗଲା ପରେ ପାଣି ଦଉଛୁ କାରଣ ଖରା ଥିଲା ବେଳେ ପାଣି ଦେଲେ ତ ଗଛ ଯୋଉ ଶୁଖିଲା କୁ ସେଇ ଶୁଖିଲା ରହୁଛି। ତ ସେଥିପାଇଁ ସନ୍ଧ୍ୟାରେ ପୁଣି ଥରେ ଆଉଥରେ ପାଣି ଦିଆ ହଉଛି। ଆଉ ପୁଣି ମାନେ ସନ୍ଧ୍ୟା ଖାଇବା ଖାଇସାରିଲେ ପ୍ରାର୍ଥନା କରିକି ସନ୍ଧ୍ୟା ଖାଇବା ଖାଇ ସାରିଲା ପରେ ପୁଣି ରା ସେଥିପାଇଁ ଆମେତ ଯେହେତୁ ରୁଟି ଖାଉଚୁ ଆମେତ ରୁଟି ଭାତ ଦିଟାଙ୍କ ହଉଚି କାରଣ ପରିବାରର ସମସ୍ତେ ଦିନରେ ଯିଏ ଯାହା ଖାଇବାକୁ ଭଲ ପାଆନ୍ତି। ଖାନ୍ତି ତରୁଟିରେ ଡାଲମା କରିଦୋଉ ଯୋଉଟା ରୁଟିରେ ଖାଇହବ ଭା ଭାତରେବି ଖାଇ ହବ ଆଉ ଆପଣ ଯୋଉ କଣ କଣ ସବୁ ଫୁଲ ଗଛ ଲଗେଇଚନ୍ତି? ଆପଣଙ୍କ ବଗିଚାରେ?
ଏଠି ଆମର
ଏଇନା ଜାଣିଚ କିଛିବି ଗଛ ବଞ୍ଚୁନୀ ପ୍ରାୟ ଫୁଲ ଗଛ ସବୁ ମରିଯାଉଚି ଯେତେ ପାଣି ଦେଲେ ଯେ ଏତେ ଯତ୍ନ ଦେଲେ ସେସବୁ ବଞ୍ଚୁନି ମୁଁ ତାକୁ ବହୁତ୍ ଚେଷ୍ଟା କରୁଚି ବଞ୍ଚେଇବା ପାଇଁ। ତାହେଲେ ଖରାରେ ସେସବୁ ପୋଡ଼ିକି ଯାଉଚି ଶୁଖି ଯାଉଛି ସବୁ। ତ ଆଉସେ ଆଁ ଆମ୍ବ ଗଛବି ଅଛି ଆମରତ ବହୁତ୍ ଆମ୍ବ ଗଛ ଅଛି। ଆମର ଆମ୍ବ ବଗିଚା ଭଳି ପୁରା ଅଛି ଜଙ୍ଗଲ ସେ ପ୍ରତିଦିନ ବୋଧେ ଦଶ କିଲୋ ଭଳି ଆମ୍ବ ସେଥିରୁ ଆସେ। ତ ମୋ ସେ ସେଥିରେ ଏବେ ଡେଲି ଆମ୍ବ ଜୁସ୍ ପ୍ରିୟ ଆଉ ସେଠି ଚାରିଟା ବେଳେ ମୁଁ ଯାଇକି ସେଇ ଆମ ବଗିଚାରେ ବୁଲେ ତାପରେ ଆସିକି ଯାହା ସନ୍ଧ୍ୟା ଟାଇମ୍ ରେ ମନ୍ଦିରକୁ ଯାଏ ମୁଁ ସବୁଦିନ ଆମ ଘର ପାଖରେ ଗୋଟେ ଜଗନ୍ନାଥ ମନ୍ଦିର ଅଛି ମୁଁ ସେଠି ସବୁବେଳେ ଯାଏ ପ୍ରାର୍ଥନା କରି ଆସେ। ସେ ମନ୍ଦିର ପାଖରେ ବସିଲେ ବହୁତ୍ ଶାନ୍ତି ଲାଗେ ତ ମୁଁ ପ୍ରତିଦିନ ସେଇଠିକି ଯାଏ ତାପରେ ଆସି ଯାହା ଟିକେ ଖାଇବା ଖାଇ ଜଳଖିଆ ଖାଇଦିଏ ମୁଁ ତ ଚାହା ପିଏନି ଆମ ଘର ଲୋକବି ବେଶୀ କେହି ଚାହା ପିଅନ୍ତିନି। ତ କେବେ ଯଦି ଇଚ୍ଛା ହୁଏ ଚାହା ବନେଇକି ପିଏ ନହେଲେ ଯାହା ଟିକେ ଜଳଖିଆ ଖାଇଦେଇ ମୁଁ ମୋର ପାଠ ପଢିବା ପାଇଁ ବସିଯାଏ।
ହଁ ଆମରବିତ ସେଇଆ। କାରଣ ପାଠଟା ନିହାତି ଦରକାର୍ ମାନେ ସାଠ ସାଙ୍ଗରେ ପାଠଟାବି ନିହାତି ଦରକାର। ତ ମୁଁବି ପାଠ ପଢିବା ପାଇଁ ବସିଯାଏ ମୁଁ ପଢିବା ସହିତ ଛୋଟ ଆମ ଘର ଛୋଟ ଛୋଟ ପିଲା ଅଛନ୍ତି ମୁଁବି ତାଙ୍କୁବି ପଢ଼େଇ ଦିଏ। କାରଣ ସେମାନେ ହିଁତ ମାନେ ଆଜିର ଶିଶୁହିଁ କାଲିର ବିକାଶତ ତେଣୁ ସେମାନଙ୍କୁବି ପଢେଇବା ଦରକାର। ତ ଦୈନନ୍ଦିନ ଜୀବନରେତ ଆମେ ପ୍ରତିଦିନ ସେଇ କାମକୁ ବାରମ୍ବାର ବାରମ୍ବାର କରୁଛେ। ତ ଦିନେ ଦିନେବି ଏମିତି ଲାଗେ ଯେଆମେ ଗୋଟେ ଜୀବନ ବାରମ୍ବାର ବ ଚାଲିଚିଥିବା ଗୋଟେ କାମକୁ ସେଇ କାମକୁ ଆମେ ପ୍ରତିଦିନ କରିଚାଲିବୁ। ତ ପ୍ରତିଦିନ କରିବା ଭିତରେ ମାନେ ଆମେ ଯୋଉ କାମ କରୁଚେ ବା ଖାଉଚେ ପିଉ ଚେ ଆଁ ସବୁ ଘରେ ରହିଲେହିଁ ଭଲ ଲାଗେ କାରଣ ଆମେ ଘରେ ରହିଲେ ଆମକୁ ଯେତେବେଳେ ବାହାରକୁ ଯିବାକୁ ଇଚ୍ଛା ହେଉଥିବ କିନ୍ତୁ ବାହାରକୁ ଯେତେବେଳେ ଯାଇଥିବେ ଆପଣ ଦେତିଥିବେ ମାନେ ନିଜେବି ଅନୁଭବ କରୁଥିବେଦ ଆପଣ ବାହାରକୁ ଯାଇଥିବେ ବାହାର କେତେବେଳେ ମାନେ ଘରେ ଯାଇକି ପହଞ୍ଚିଗଲି ଖାଉ ଖାଇବା ବା ନିଜ ହଁ ଘରେ ଯାଇକି ଶାନ୍ତିରେ ଶୋଇପଡ଼ିବା ତନିଜ ଦୈନନ୍ଦିନ ଜୀ ଜିବନଟାହିଁ ସବୁଠୁ ଭଲ। କାରଣ ନିଜ ଜୀବନ ନିଜ ଭିତରେ ନିଜେହିଁ ରହିକି ଅନୁଭବ କରିବାଟା ଭଲ ଆଉ, ଆଜିକାଲି ତ ଦେଖୁଥିବେ କେତେ ପ୍ରକାରର ମାନେ କଣ ନ୍ୟୁଜ୍ ସବୁ ଆସୁଛି ଯେ ବାହାରେ କେତେ, ମାନେ ବାହାରେ ତ କହିବାକୁ ଗଲେ ଯେମା ସେଫ୍ ହିଁ ନାହିଁ, ବାହାରେ କେତେ ପ୍ରକାରର ମାନେ ଆମେ ନିଜେ ଯେତେ ଭଲ ହେଲେ ବି ବାହାରକୁ ଗଲେ ମାନେ ଅନ୍ୟମାନେ, କଣ ଆମେ ତ ଜାଣିନେ ସେମାନଙ୍କ ବିଷୟରେ ନା, ବହୁତ୍ ବି ଅସୁବିଧା ହଉଛି ଆମେ ଟିଭିରେ ନିଜ୍ ରେ ସବୁ ଟେ ଦେଖୁଛେ, ତ ଦୈନନ୍ଦିନ ଜୀବନରେ ଆମେ ପ୍ରତିଦିନ, ଯାହାବି କରୁଛି ମୁଁ ତମ ପ୍ରତିଦିନ ଗୋଟେ ଡାଏରୀ ରଖିଛି ତ ମାନେ, ସବୁବେଳେ ତାରିଖ ପକ ଖଜିର ତାରିଖ ପକେଇ ମୁଁ ଏଇୟଆ କଲି ଦୈନନ୍ଦିନ ଜୀବନରେ ଏମିତି କଲି, ତ ସବୁଦିନ ଲେଖିକି ରଖେ କାରଣ ଆଜିର ଜୀବନ କାଲି କି ଅଛି କି ନାହିଁ ବା କିଏ କହିବ, ସେଥିପାଇ ଗୋଟେ ମାନେ ସ୍ମରଣ ରହିବ ନା, ଆଉ ଅନ୍ୟମାନୋନ ବି ଆମଠୁ ଶିଖିବେ ନାଇଁ ପ୍ରତିଦିନ ଯାହା କରୁଛି ଗୋଟେ ଲେଖିବା, ଆପଣ ଯେମିତି କହିଲେ ଆପଣଙ୍କ ଘର ପାଖରେ ମନ୍ଦିର ଅଛି ଯନ୍ତି ଆମ ଘର ପାଖରେ ବି, ହନୁମାନଙ୍କର ମନ୍ଦିର ଅଛି ମୁଁ ବି ସେଠିକି ଯାଏ, ଆଉ, ସେଠି ହେଲେ ବହୁତ ଶାନ୍ତି ଲାଗେ କାରଣ ସେଟା ଶାନ୍ତ ପରିବେଶ ସେଠି କିଛି ନାହିଁ ଚାରିପଟେ ବଟ୍ ଛ, ଅ ତ ପିଣ୍ଡା ହେଇଛି ବସିବା ପାଇଁ ତ ସେଠି ବସିକି ହନୁମାନଙ୍କ ଚାଳିଶା, ପଢୁ ରାମଙ୍କ ଦୁହା ପଢ଼ୁ ତ ବହୁତ୍ ଶାନ୍ତି ଲାଗେ ଆଉ ଆ ଆପଣ ଗହଳି ଯୋଉ କହିଲେ ଆମ୍ବ ଗଛ ଆମର ବି ବହୁତ୍ ସାରା ଆମ୍ବ ଗଛ ଅଛି, ହଁ କିନ୍ତୁ ଗୋଟେ-ଗୋଟେ ଗଛରେ ଆସୁଛି ଆମ୍ବ ଆଉ ଗୋଟେ- ଗୋଟେ ଗଛ ଛୋଟ ହଉଛି, ଆମ୍ବ ଆସିନି, ତ ଆମର ସେତେ ବି ଆମ୍ଭ ହୁଏନି ସେତୁ ଛୋଟ-ଛୋଟ ଗଛ ବହୁତ୍ ଅଛି ଆଉ ବଡ଼ ଗଛ ଅ, ପୁଅ ଅଛି ଯୋଉ ବଡ଼ ଗଛରେ ଆମ୍ବ ଏତେ ସେଠି ତ ବଗିଚାରେ ସବୁ, ଅଁ ମାନେ ଆହୁରି ବି ଚାରା ଆଣିକି ଆମେ ଲଗେଇ ଦେଇଛୁ, ଆଉ ଆପଣଙ୍କ ଆଡ଼େ ତ ଏତେ ଆମ୍ବ ଅଛି ଯେବେ ମୁଁ ଯିବି ସେଠୁ ନିହାତି ଧରିକି ଯିବି ଚାର, ଆଉ ଆମ୍ବ ବି ଆଉ ଏବେ ମୁଁ ରହୁଛି ମୁଁ ଟିକେ ପଢ଼ିବି, ପରେ ଆପଣକୁ କଲ୍ କରିବି ରହୁଛି,
ଠିକ୍ ଅଛି ଠିକ୍ ଅଛି,